ହ
ହଁ
ଆଉ କଣ କରିଚନ୍ତି?
ଏବେ ରୋଷେଇ ଶୋଇଲା ଆଉ।
ଆଉ କଣ ରୋଷେଇ ହେଇଛି ଆଜି?
ଆଜି ରୁଟି ଆଉ ମାଛ ଭଜା, ସନ୍ତୁଳା ଆଉ।
ଆପଣ ସବୁ କରୁଚନ୍ତି?
ହଁ
ସେ କେତେଟାରୁ ଆରମ୍ଭ କରୁଛନ୍ତି ଯେ ଏତେ ଜଲ୍ଦି ରୋଷେଇ ସରି ଯାଉଛଚି?
ହଁ ପାନ୍ସଟା ବେଳୁ ଆରମ୍ଭ ହୋଉଛି ଆଉ।
ଅଁ ହଁ, ଏବେ କଁ କରୁଚନ୍ତି?
ଏବେ ଏଇଠି ଆପଣଙ୍କ ସାଙ୍ଗେରେ କଥା ହୋଉଛି ଆଉ, ଯାଉଛି ପୋଛା ପୋଛି ହବ ଆଉ।
ଅଁ ହଁ ଆଉ ଆ ଆପଣ କଣ ମାନେ କିଛି ଗପ ଫପ ସବୁ ଜାଣିଛନ୍ତି? ଛୋଟ ବେଳର କିଛି ଗପ ମନେ ରଖିଥିବେ ଯଦି ଟିକେ କୋହୁନାହାନ୍ତି।
ହଁ କହୁଛି ଆ- ଖରା ଦିନ ହେଇଥାଏ।
ଟିକେ ବୁଝେଇକି କହିବେ ମୁଁ ଟିକେ ଜାଣିନି ନା।
ଆ ଆଚ୍ଛା ହଁ ଠିକ୍ ଅଛି ଖରା ଖରା ଦିନ ଜୋରେ ଖରା ଥା ଖରା ଟାଇମ୍? ମାନେ ସେତେବେଳେ ସବୁ ନଈ ନାଳ ସବୁ ପ୍ରାୟ ଶୁଖି ଆସିଲାଣି। ତ ଗୋଟେ କାଉଟେବ୍ ଉଁ ଉଡୁଚି ଉଁ-ଖାଇବା ଖୋଜୁଛି ପାଣି ବି ଖୋଜୁଛି ହେଲେ ତାକୁ କିଛି ବି ମିଳୁନି ତ ସିଏ ବୁଲି ବୁଲି ଭୋଉତ୍ ଜାଗା ବୁଲିଲାଣି। ହେଲେ ତାକୁ କୋଉଠି ବି ସେମିତି ପାଣି ମିଳିନି। କି ପାଣି ଟିକେ ପିଇଦେଲେ ହେଲେ ତଣ୍ଟିଟା ତାର ଶୁକି ଯାଉଚି। ତ ପାଣି ପିଇଦେଲେ ତଣ୍ଟି ଟା ଉଁ-ଟିକେ ଓଦା ହେଇଯିବ ତାପରେ ହଁ ସେ ଖାଦ୍ୟ ସଂଗ୍ରହ କରିବଆକୁ ଯିବ ତ ଖୋଜି ଖୋଜି ଭୋଉତ୍ ଦୂର ଉଁ -ଉଡିଲା ପରେ, ତାକୁ ଗୋଟେ ଜାଗା ମିଳିଲା। ଗୋଟେ ମାଠିଆଟେ ଥୁଆ ହେଇଥିଲା, ତ ସେ ଛୋ ତୋ ମା ଠିଆଟ ବୋହୁତୁ ଅ ଅଳ୍ପ ପାଣି ଥିଲା ଯୋଉଟାକି ତା ଥଣ୍ଟଟା ବଢ଼େଇଲେ ବି ସେ ଥଣ୍ଟ ତାକୁ ପାଇବନି। ତ ସିଏ ସିଏ ଭୋହୁତ୍ ଚେଷ୍ଟା କଲା।
ମାନେ ମାଠିଆ ଟା ବ ବଡ ଥିଲା, କାଉଥଣ୍ଡ ଟା ଛୋଟ ଥିଲା ଆଉ।
ହଁ ତ ପାଣି ତା ଦେହରେ ବି ବୋହୁତ୍ କମ୍ ଥିଲା ତ ଯୋଉଟା କି ତା ଥଣ୍ଟ ବି ସେ ପାଣି ପାଖୁକୁ ବି ଯାଇପାରେନି ହଁ ତ ସିଏ କଣ କରିବ ପାଣିଟା ତ ଯେମିତି ଥିଲେ ପିଇବ ନା, ତଣ୍ଟି ଶୁଖି ଯାଉଛି କଣ କରିବ। ଅ ସିଏ ପାଣି ପିଇବା ପାଇଁକା ସୁ ବଢ଼େଇଲା ଉଁ -ପାଣି ପାଖୁକୁ ଥଣ୍ଟଟା ବଢ଼େଇଲା, ହେଲେ ଗଲାନି। ତ ସିଏ ତା ନିଜର ବୁଦ୍ଧି ଖଟେଇକିନା ସେନୁ ସେ ତା ଚାରିପଟେ ସେ ମାଠିଆ ଚାରିପଟେ ବୋହୁତ୍ ସାରା ଗୋଡ଼ି ପଡ଼ିଥିଲା। ତ ସିଏ ଗୋଟେ ଗୋଟେ ଗୋଡି ଏମିତି ପକେଇଲା ସେନୁ ଗୋଟା ଗୋଟା ଗୋଡି ପକେଇଲା ବେଲେ ପାଣି ଇଁ -ଏତେ ଶୀଘ୍ର ତ ପାଣି ଉପୁରୁକୁ ଉଠିବନି ନା ସେ ଭୋଉତ୍ ସାରା
ଏତେ ଜଲ୍ଦି ତ ମାନେ ଗୋଡି ଗୁରା ବି ଆଣି ପାରୁନଥିବ?
ହଁ ତ ଥଣ୍ଟରେ ଗୋଟା ଗୋଟା ଆଣିଲା ବେଳୁକୁ ଆଉ ଗୋଟେ ଗୋଟେ ଖସି ପଡୁଥାଏ। ତ ସିଏ ସେଇ ହିସାବରେ ଆଣୁଛି ଗୋଟେ ବଡ ଗୋଡି ଆଣିଲା ବେଳକୁ ତା ଅଣ୍ଟରରୁ ଖ ଖସି ପଡୁଛି, ଆଉ ଛୋଟ ଗୋଡି ପକେଇଲେ ପାଣି ତ ଏ ଏତେ ଶୀଘ୍ର ଉଠିବନି ନା, ତ ସିଏ ଉଁ ବହୁତ ଚେଷ୍ଟା କଲା କେତେ ସମୟ ତାକୁ ଲାଗିଲା ତଥାପି ପାଣି ଉପରକୁ ଉଠିନି ସେ ତାକୁ ଶୋଷ କରୁଛି ସେ ହାର ମାନିଲାନି। ସେ ତଥାପି ସେମିତି ପକେଇ ଚାଲିଲା ସେଇ ଛୋଟ ଛୋଟ ଗୋଡି ପଡୁ ପଛେ ହେଲେ ପାଣି ଦିହରେ ପଡୁଛି ତ ସିଏ ପିଇବ।
ସେ ଯଦି ଚାଁ ନାଇଁ ନାଇଁ ନାଇଁ ସେ ଯଦି ଚାହିଁଥାନ୍ତା ତ ସି ସେଇ ଟାଇମ ରେ ତ ଉଡିକି ବି ଯାଇପାରିକି ଆଉ କୋଉଠୁ ପାଣି ସଂଗ୍ରହ କରିପାରିଥାନ୍ତା।
ବହୁତ ଜାଗା ବୁଲିକି ଆସି ସାରିଲାଣି ହେଲେ ତାକୁ କୋଉଠି ବି ପାଣି ମିଳୁନି।
ଆଛା ହେଲା ହେଲେ ଏଇଠି ତ ବହୁତ ପରିଶ୍ରମ ଲାଗିଥିବ ତାକୁ।
ହଁ ତାକୁ ବହୁତ ଟାଇମ୍ ଲାଗିଲା ବହୁତ ଟାଇମ୍ ଲାଗିଲା ପରେ ସିଏ ଏ ମାନେ କେତେ ସମୟ ବହୁତ ସାରା ଗୋଡି ପକେଇ ସାରିଲା ପରେ ସେ ପାଣି ଟିକେ ଉପରକୁ ଉଠିଲା ତାକୁ ଲାଗିଲା କି ପାଣି ଟା ଟିକେ ଉଠିଲାଣି ତ ସିଏ ଥ ତା ଯେତେବେଳେ ବୁଡ଼ାଏ ପାଣି ମାନେ ଥଣ୍ଟକୁ ଆଉଛି ହେଲେ ତଣ୍ଟି ଯାଏ ତ ଯାଉନି। ତ ସିଏ କଣ କରିବ ଫୁଣି ଗୋଡି ସେମିତି ଗୋଟା ଗୋଟା ମାଠିଆରୁ ଓହ୍ଲଉ ଥାଏ ତଳୁ ତଳେ ପଡିଥିବ। ଗୋଟେ ଗୋଟେ ଗୋଡି ଗୋଡି ଉଠେଇକି ତା ଦେହରେ ପକଉଥାଏ। ଫୁଣି ତଳକୁ ଯାଉଥାଏ ଫୁଣି ଉଠଉଥାଏ। ତ ଏମିତି କରି କରି ବହୁତ ଟାଇମ ଲାଗିଲା ପରେ କେତେବେଳେ ପାଣି ଟିକେ ଉପରକୁ ଉ ଉଠିଲା ତ
ଆଜ୍ଞା ତାପରେ,
ଅ ସିଏ ପାଣିକିି ପାଣିକି ଉପରକୁ ଉଠିଲା ପରେ ସେଇଠୁ ସିଏ ତାପରେ ଥଣ୍ଟ ବୁଡ଼େଇଲା ଟିକିଏ ପାଣି ପିଇଲା। ଢୋକେଇ ପାଣି ତା ତଣ୍ଟିକି ଯେମିତି ଗଲାବେଳେ ସେ ବହୁତ ମାନେ ତାକୁ ବହୁତ ଆରାମ ଲାଗିଲା ତ ଆଉ ଟିକେ ତାର ଆଗ୍ରହ ବଢ଼ିଲା କି ନାଇଁ ମୁଁ ପାଣିଟା ପିଇବି। ମୋ ତଣ୍ଟି ଟା ଶୁଖି ଯାଉଛି ପାଣିଟା ପିଇବି ଯେମିତି ହେଲେ, ତ ସିଏ ସେ
ତ ଆଉ ତାକୁ ଶୋଷ ଲାଗେ,
ଶ ଶ ଆହୁରି ଜୋରେ ଆହୁରି ଜୋରେ ଶୋଷ ଲାଗିବ ନା ତ ଯିଏ ସେ ଫୁଣି ଫୁଣି ଚେଷ୍ଟା କଲା ଫୁଣି ସେମିତି ଗୋଡ଼ି ପକେଇ ଚାଲିଲା
ହଁ
ପକେଇ ଚାଲିଲା ପରେ ବହୁତ ଟାଇମ ତାକୁ ଲାଗିଗଲା ତ ସିଏ ସେ ପାଣି ପି ପିଇଦେଲା ପାଣି ପିଇଲା, ସେଠୁ ପାଣି ପିଇକି ତାପରେ ସି ତା ଖାଇବା ସଂଗ୍ରହ କରିବାକୁ ସେଇଠୁ ଉଡ଼ି ଉଡ଼ି ଗଲା ସେଇଟୁ ସେ ମାନେ ମନ ଖୁସି ହେଇଗଲା କି ଯାହା ହଉ ମୁଁ ମୋ ପରିଶ୍ରମ ଟା କଲି ସେ ଫଳଟା ମୋତେ ମିଳିଲା ତ ସେଇଟା ଗୋଟେ ଗପ ଥିଲା। ଆଉ ଗୋଟେ ଛୋଟବେଳ ର ତ ଆମେ କଷ୍ଟ କଲେ ଆମକୁ କୃଷ୍ଣ ମିଳିବେ ଯେମିତି ଦି ଆମେ କଷ୍ଟ କରିବା ଆମକୁ ଫଳ ଟା ନିହାତି ଦିନେ ନା ଦିନେ ଆମ ମିଳିବ ଯେତେ ଆପଣ କଷ୍ଟ କରନ୍ତୁ ମିଳିବ ଯେମିତି ମୁଁ ମୋ ଝିଅ ଟାକୁ ପା ଠ ପଢଉଛି ତ ମୁଁ ଚାହିଁବି ମୋ ଝିଅ ଟା ପାଠ ପଢି ମାନେ ମୁଁ ଯୋଉ ଇଚ୍ଛା ଟା ଦେ ଖିଛି ସ୍ଵପ୍ନ ଟା ଦେଖିଛି ତ ସିଏ ଦିନେ ନା ଦିନେ ପୁରା ଆଉ ମୁଁ ଯେଦି କହିବି ନାଇଁ ମୋ ଝୁଅର ଆଜି ଏଇଟା ହଉନି ପାଠଟା ସିଏ କଣ ପଢିବ? ଆଉ ମୁଁ ଯଦି ଇଚ୍ଛା ଭାଙ୍ଗିଦେବି ତାର ଆଉ ଇଚ୍ଛା ହବ କି ସିଏ ପାଠ ପଢିବାକୁ ଆଉ ଚାହିଁବ କି କହିବ ମୋ ମମି ତ ମତେ ପା ପାଠ ପଢା ମା ତ ମତେ ପାଠ ପଢେଇବାକୁ ଚାହୁଁନି ମୁଁ କଣ ପାଠ ପଢେଇବି।
ହଁ ହଁ ଆଚ୍ଛା ହଉ ମୁଁ ଆପଣଙ୍କୁ ଗୋଟେ କଥା ପଚାରୁଛି।
ଆଜ୍ଞା।
ଆପଣଙ୍କର ଗୋଟେ ଝିଅଟେ ଅଛି?
ଆଜ୍ଞା ଆଜ୍ଞା ସାଢେ ତିନି ବର୍ଷର ହଁ ଚାରି ବର୍ଷ ଏଇଠି ହବ ଆଉ।
ତ ଆପଣଙ୍କୁ ମାନେ ମୁଁ ପଚାରିବାକୁ ଚାହୁଁଛି ଯେ ଆପଣଙ୍କ ହିସାବରେ ଛୋଟ ଛୁଆଙ୍କ ପାଇଁ ଫୋନ୍ ଟା କେତେ ଦୂର ଠିକ୍ କେତେ ଦୂର ଭୁଲ୍?
ଫୋନ୍ ଟା ତ ମାନେ ଦରକାର ଅଛି ଦରକାର ବି ନାହିଁ। ହେଲେ ତା ମାନେ ନୁହେଁ ଯେ ଫୋନ୍ ଟା କିଛି ଶିଖିବାର ଜିନିଷ ଅଛି କିଛି ମାନେ ଖରାପ ବାଟକୁ ନବାରେ ଜିନିଷ ସେଇଟା ମା ବାପାଙ୍କ ଉପରେ ଡିପେଣ୍ଡ୍ କରେ। ମାନେ ନିର୍ଭର କରେ ଛୁଆ ଟା କେତେ ଦୂର ସେ ମାନେ ଫୋନ୍ ଟା ବ୍ୟବହାର କରୁଛି।
ଆଜ୍ଞା।
ଫୋନ୍ ଟା ଆମ ଆମେ ବଡ଼ମାନଙ୍କର ବି ଦେଖ ଫୋନ୍ ଟା ଯେତେ ମାନେ ଆମକୁ ହେଲ୍ପ କ ସାହାଯ୍ୟ କରୁଛି ଆଉ ବେଳେ ବେଳେ ଆମକୁ ବି ଅସୁବିଧାରେ ବି ପକେଇ ଦଉଛି କେତେବେଳେ ଓ ଟି ପି ମୋ ଅଲଗା ଆଡ଼କୁ
ଫୋନ୍ ରେ ଅସୁବିଧା କଣ ହଉଛି?
ଯେତେବେଳେ ଅଲଗା ଓ ଟି ପି ସବୁ ଆମ ପାଖକୁ ଆସୁଛି ଆମେ ଦେଇ ଦଉଛେ ତ ଆମ ବ୍ୟାଙ୍କ୍ ଆ କାଉଣ୍ଟ ରୁ ସବୁ ପ ପଇସା ବି ପଳେଇ ଯାଉଛି ତ ସୁବିଧା ଆମେ କଣ ଗୋ ଟେ ଜାଗାର ବାଟ ପାଉନଥିଲେ ବି ଆମେ ଫୋନ୍ ଦ୍ଵାରା ଆମେ ଉଁ ବାଟ ଜାଣି ପାରୁଛେ ସେଇଟା ହେଲା ସୁବିଧା ଏଇଟା ହେଲା ଅସୁବିଧା ତ ଯିଏ ତାକୁ ଯୋଉ ବା ଟ ରେ ନେଇପାରିବ ଯଦି ବାପା ମା ଠିକ୍ ଥିବେ ଛୁଆ ଟା ଫୋନ୍ ରେ ଫୋନ୍ ସୁବିଧାରେ ଫୋନ୍ ହିସାବରେ ନବ ଧର ଛୁଆ ଟା ଦେଖୁଛି
ଏବେ କଣ ହଉଛି ନା ଆମେ ଦେଖୁଛୁ ଯେ ମା ମାନେ ତାଙ୍କ କାମ କରୁଛନ୍ତି ନା ଛୁ ଛୁଆକୁ ଫୋନ୍ ଧରେଇ ଦଉଛନ୍ତି।
ସେଇ ସେଇଟା ତ ଭୁଲ୍ ଛୁଆକୁ ତମେ ବି ଯୋଉ କାମ କରୁଛ ଛୁଆକୁ ବି ସେଥିରେ ବି ପୁରା। ସେଥିରେ ବି ପୁରେଇଲେ ଛୁଆ ବି ଖୁସି ହବ କି ମୋ ମାଆ ଯୋଉ କାମଟା କରୁଛି ମୁଁ ବି ସେ କାମଟା ଶିଖିଛି।
ଏବେ ମା ମାନେ ଦେଖୁଛନ୍ତି ଛୁଆ ତ ଆମର ଖାଉ ନାହା ଚି ଆଉ ଆମେ ଫୋନ୍ ଟା ଦେ ଦେଖେଇ ଦେଲେ ଛୁଆଟା ଖାଇଦଉଛନ୍ତି ସେ ସବୁବେଳେ ଫୋନ୍ ଟା ଦେଖେଇ ଦଉଛନ୍ତି ଛୁଆ ତାଙ୍କର ଖାଇ ଦଉଛନ୍ତି।
ଏଁ।
ଆଗରୁ କଣ କରୁଥିଲେ ମାନେ ଆଗରୁ ମା ମାନେ ତାଙ୍କୁ କୁକୁର ଦେଖା ବିଲେଇ ଦେଖା ଦେ
ହଁ କୁକୁର ଦେଖା ବିଲେଇ ଦେଖା ସେଇଟା କରୁଥିଲେ। ତ ଏବେ ଆଉ ସେ ଜିନିଷ ତ ନାହିଁ କୁକୁର ଦେଖା ବିଲେଇ ଦେଖା ମାନେ ମା
ଆଜ୍ଞା। ହାଲୋ। ହାଲୋ।
କି କହିପାରିବା ନା ଛୁଆ ମାନଙ୍କୁ ଗୀତ କିଛି ଆମେ କିଛି ଗୀ ତ ଶିଖିକି ଛୁଆ ମାନଙ୍କୁ ସେଇ ଟାଇମ୍ ରେ କିଛି ଗୀତ ତ କହିପାରିବା ନା।
ହଁ ନିହାତି କିନ୍ତୁ ଆଜିିକାଲି ଲୋକ ଚାହୁଁନାହାନ୍ତି ନା ନିଜେ କଷ୍ଟ
ହଁ ସେ ସେଇ ସେଇଟା ଘରର ବଡ ଲୋକ ମାନେ ଜାଣିବା ଦରକାର କେତେ କଣ ମାନେ ଆମେ କେତେ ସେଇଟା କେତେ ଆମ ଛୁଆ ପାଇଁ ଖରାପ କେତେ ଆମ ଛୁଆ ପାଇଁ ଭଲ
ଆପଣଙ୍କ ମତରେ କଣ?
ଆପଣଙ୍କ ମତରେ ଆପଣଙ୍କ ଛୁଆଟା ପାଇଁ ଫୋନ ଟା ଭଲରେ ଯାଉଛି ନା ଖରାପ ରେ ଯାଉଛି।
ସେଇଟା ପା ବାପା ମାଙ୍କ ଉପରେ ନିର୍ଭର କରେ ଛୁଆକୁ ସେମାନେ କେତେ ଦୂର ଫୋନ ଟା ମାନେ ଭ ଯେତିକ ଶିଖିବାର ଜିନିଷ ଅଛି ଛୁଆ ଟାକୁ ଦେବେ ଆପଣ ଧର ଗୋଟେ ଜିନିଷ ଟା ଆପଣଙ୍କୁ ଲାଗିିଲା ଏଇ ଜିନିଷଟା ଛୁଆ ଶିଖିବାର ଅଛି। ତ ଛୁଆକୁୁ ଆପଣ ଦେବେ ନା ସେଇ ଜିନିଷ
ଆଜ୍ଞା।
ତ ଅଲଗା ଜିନିଷ ଖରାପ ଜିନିଷ ବି ଆସୁଛି ତ ଆପଣଙ୍କୁ ଟିକେ ଜଗିବାକୁ ପଡିବ ନା କି ସବୁବେଳେ ହଁ ଗୋଟେ ଟାଇମ ଲିମିଟ୍ ଆପଣ ରଖିବେ ସମୟ ଏତିକି ଟାଇମରେ ଏତିକି ଟାଇମ ଫୋନ ଟା ଦେଖିବେ ଯେମିତି ଆ ପାଠପଢ଼ାରେ ଗୋଟେ ଟାଇମ ରଖୁଛେ ସ୍କୁଲ ରୁଟିନ ଗୋଟେ ହେଇଛି କି ଏଇଟ ଏତିକିଟା ରୁ ଏତିକିଟା କ୍ଲାସ ଟାଇମ ତ ସେଇ ହିସାବରେ ଆପଣ ରଖିବେ ସେଇ ଜିନିଷ ଟା ନା ଆଉ ଆପଣ କହିବେ କି ନାଇଁ ଆମେ କାମ କରୁଛେ ଆମେ ଦେଇଦବା ଫୋନ ଟା ଛୁଆ ତା ଭିତରେ ବସିବ। ତ ସେଇଟା ଜାଣି ପାରୁନାହାନ୍ତି ଛୁଆଙ୍କ ମୁଣ୍ଡରେ ସେଇଟା କେତେ ଖରାପ ପ ପଢୁଛି ବୋଲି
ନିହାତି ନିହାତି ମାନେ ଆପଣଙ୍କ ମତରେ ଫୋନ ଟା ଦବାଟା ବି ଠିକ ନ ଦବାଟା ବି ଠିକ ଦବାଟା ବେଶୀ ଠିକ ଆପଣଙ୍କ ହିସାବ ରେ
ଉ ଦରକାର ଜିନିଷରେ ଦବା କଥା ଯେତିକି ମାନେ ଆପଣ କହିବେ ଆ ମୋ ଟାଇମ ବଞ୍ଚେଇବାକୁ ଯାଇକି ମୁଁ ଛୁଆକୁ ଫୋନ ଦେଇଦେବି ସେଟା ଭୁଲ
ଆଜ୍ଞା ଆଜ୍ଞା।
ଆପଣଙ୍କ ଟାଇମ୍ ନୁହ ଛୁଆଙ୍କୁ ଯେଉଁଟା ଭଲ ସେଥିପାଇଁ ଆପଣ ଫୋନ୍ ଦିଅନ୍ତୁ।
ଆଜ୍ଞା।
ଆଉ ଏବେ କଣ କରିବେ?
ଏବେ ଯାଉଛେ ଆମେ ପୋଛା ପୋଛି କରିବୁ ଆମ ଝିଅକୁ ତାପରେ ଯିବୁ ଟିକେ ପଢେଇବାକୁ।
ଆଛା ଝିଅକୁ ଆପଣ ପାଠ ପଢଉଛନ୍ତି?
ହଁ।
ଆଚ୍ଛା ହଉ। ଆଚ୍ଛା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଯେ ସେତେବେଳେ ଟିକେ ଫ୍ରି ହେବେ ମୁଁ ମତେ କହିବେ ମୁଁ ଫୋନ କରିବି ଟିକେ କଥାହବା ଆଉ
ହଉ ଠିକ୍ ଅଛି।
ହଉ ରଖୁଛି ଆଜ୍ଞା।
ଆଜ୍ଞା ନମସ୍କାର।